ହ୍ୟାଲୋ।
ହ୍ୟାଲୋ, ଭାଇ ଜୟ ଶ୍ରୀ ରାମ।
ଜୟ ଶ୍ରୀରାମ, ବନ୍ଧୁ ନମସ୍କାର।
ନମସ୍କାର ବନ୍ଧୁ, ଆଉ ଆପଣ ଏଇନା କୋଉଠି ଅଛନ୍ତି?
ଏବେ ବ୍ରହ୍ମପୁରରେ ଅଛି।
ଆଚ୍ଛା, ଆଉ ଘରକୁ କେବେ ରିଟର୍ଣ୍ଣ କରିବେ?
ଘରକୁ ଯିବି ଆଉ ଏବେ ତ ଆସିଛି ମାର୍କେଟିଂ କରିବା ପାଇଁ ଆଉ ଘଣ୍ଟା ଦି ଘଣ୍ଟା ପରେ ପଳେଇବି ଆଉ କଣ ଅଛି।
ଆଚ୍ଛା ଆଚ୍ଛା। ଘଣ୍ଟାଏ ଦି ଘଣ୍ଟା ପରେ ଯିବେ ନା, ଆଉ ବ୍ରହ୍ମପୁର କଣ ହାଟକୁ ଆସିଥିଲେ କି?
ନାଇଁ ନାଇଁ ଆମର ଗଣେଶ ପୂଜାରେ ଆଇଥିଲି।
ଗଣେଶ ପୂଜାରେ ଗଣେଶ ପୂଜାରେ କଣ ଆପଣଙ୍କର କେହି କ୍ଲବ ହେକାରେ ମିଶିଛନ୍ତି କି?
ନାଇଁ ଆମର ସାହିରେ ପିଲାମାନେ ଗଣେଶ ମେଢ଼ ଗଣେଶ ପୂଜା କରନ୍ତି, ତ ସେଇଥିରେ ଆମେ ଯୋଗ ଦେଇଥାନ୍ତୁ ଆଉ।
ଆଚ୍ଛା, ଆଚ୍ଛା ସେଇଥିପାଇଁ ଆଉ। ଆଉ ବନ୍ଧୁ ଦେହ ପାହା କେମିତି ଅଛି, ଭଲ ଅଛି ତ?
ସବୁ ଭଲ ଅଛି ବନ୍ଧୁ, ସବୁ ଭଗବାନଙ୍କ କୃପାରୁ କୃପାରେ।
ଆଚ୍ଛା।
ଆଉ କଣ କୁହ?
ମୋ ଦେହ ବି ବହୁତ ଭଲ ଅଛି, କିନ୍ତୁ ମୋ ବାପାଙ୍କ ଦେହ ଟି ଟିକେ ଖରାପ ହେଇଯାଇଛି, ଯେହେତୁ ସେ ବିଲର ଚାଷବାସ କାମ କରିବା ପାଇଁ ଯାଇଥିଲେ। ଆଉ ଟିକିଏ ପଡ଼ିକିନା ତାଙ୍କ ଗୋଡ଼ ଟିକେ ମୋଡି ଯାଇଥିଲା ତ ସେଇଥି ପାଇଁ କିଛି ଦିନ ପୂର୍ବରୁ ହଁ ଡକ୍ଟର୍ ଙ୍କ ପରାମର୍ଶ ନେଇକିନା ଏବେ ଟିକେ ତାଙ୍କର ଦେହ ବା ଟିକେ ତାଙ୍କ ଗୋଡ଼ ଟିକେ ଭଲ ହେଲାରୁ ଚଲାବୁଲା କରୁଛନ୍ତି।
ଓହୋ! ଏମିତି କି?
ନିହାତି ଭାବରେ କଣ ଆଉ କରିପାରିବା, ଯେହେତୁ ମୁରବି ଲୋକ ନା, ବୟସ ବି ହେଇଗଲାଣି। ତ ନିହାତି ତାଙ୍କୁ ଟିକେ ଜଗି ଚାହିଁକି କାମ କରିବା କଥା। କିନ୍ତୁ ନିଜ ପେଟ ପୋଷାଣ ପାଇଁ ସେ ଆଉ କଣ ବି କ-ବା କରିପାରିବେ। ଆରାମ ତ କରିପାର ରିବେନି ନିହାତି କାହିଁକି ନା ଆମେ ଯୋଉ ଖର୍ଚ୍ଚ କରୁଛେ ଆମର ଘରର ନଅ ଜଣ ସଦସ୍ୟ, ସେମାନେ ଚଳିବେ କେମିତି, ଯଦି ସେ ଘରେ ବସିଗଲେ ତ।
ଓହୋ, ଏମିତି କି ଆପଣଙ୍କ ଘରେ ନଅ ଜଣ କେମିତି? ଆପଣ କେତେ ଭାଇ ଭଉଣୀ?
ଆଉ ମୁଁ ହେଲି ଆ, ଆମର ଏକ୍ଚଲିରେ ବଡ଼ ଫ୍ୟାମିଲି, ବଡ଼ ଫ୍ୟାମିଲି କହିବା ପାଇଁ ଗଲେ ନଅ ଜଣ ଏଇଥିପାଇଁ କହିଲି ମୋ ବାବା ମୋ ବାପା ଅଛନ୍ତି, ମୋ ମା ଅଛନ୍ତି, ମୁଁ ଆଉ ମୋ ଭଉଣୀ ଅଛେ। ମୋ ଭଉଣୀ ଟା ଯିଏ ସାନ ଭଉଣୀ ଟା ସିଏ ଏଇନା ଜଷ୍ଟ ଟେନ୍ କ୍ଲାସ୍ ପାସ୍ କର କୁ ମୋର ଅ, ଆଉ ମୋ ମୋ ଦାଦା ଆଉ ଖୁଡି ଅଛନ୍ତି, ତାଙ୍କର ମଧ୍ୟ ଦି ଦୁଇଟି ଛୁଆ ଗୋଟେ ଝିଅ ସିଏ ଏଇନା ପ୍ଲସ୍ ଥ୍ରୀ କରୁଛି, ଆଉ ତାଙ୍କର ଆଉ ଗୋଟେ ଭାଇଟିଏ ଗୋଟେ ଅଛି ସେଇ ଯୋଉ ପ୍ଲସ୍ ଥ୍ରୀ ଯିଏ କରୁଚି ଯେ ଭଉଣୀ ତାର ଗୋଟେ ଭାଇ ଅଛି। ସେ ସାନ ଭାଇ ସିଏ ଏଇନା ଟେନ୍ କ୍ଲାସ୍ ପରୀକ୍ଷା ଦବ। ଆଉ ଏଥି ମଧ୍ଯରେ ମୋ ଜେଜେ ବାପା ଯେହେତୁ ଜେଜେବାପା ନାହାନ୍ତି। ତିନି ମୁଁ ତିନି ବର୍ଷର ହେଇଥିଲି ମୋ ଜେଜେବାପା ଚାଲିଗଲେ। ତାଙ୍କର କିଛି ଏକ୍ସିରେଣ୍ଟ ହେଇଥିଲା ଗୋଟେ ଟ୍ରାକ୍ଟର୍ ବାଲା ଆସିକି ତାଙ୍କୁ ଧକ୍କା ମାରିକି ତାଙ୍କୁ କୋମାରେ ସିଏ ପଳେଇ ଯାଇଥିଲେ। ତାପରେ ପାଞ୍ଚ ବର୍ଷ ପରେ ତାଙ୍କର ମୃତ୍ୟୁ ହେଇଯାଇଥିଲା ତ ମୋ ରହିଲେ ବାକି ମୋ ଜେଜେମା। ତ ଟୋଟାଲ ଆମ ଘର ନଅ ଜଣ ସଦସ୍ୟ ଯେହେତୁ ମୋ ଜେଜେ ଜେଜେବାପା ଚାଲିଯାଇଚନ୍ତି। ଯଦି ଜେଜେ ବାପା ଥାନ୍ତେ ତାହେଲେ ଆମର ଦଶ ଜଣ ସଦସ୍ୟ ହେ
ଓହୋ! ଆପଣଙ୍କ କୋଉଁ କୋହୁ କୋଉଠାରୁ ଆପଣ ଆପଣଙ୍କ କୋଉ ଗାଁ?
ଆମର ହେଲା ହଉଛି ଏ ମୟୂରଭଞ୍ଜ ଡିଷ୍ଟ୍ରିକ୍ଟରେ ଆମର ଯାଉଛି ସେଟା। ଗୋଟେ ବେଲବାରିଆ ବୋଲି ଗୋଟେ ଜାଗା ଅଛି, ସେ ମୟୂରଭଞ୍ଜ ଡିଷ୍ଟ୍ରିକ୍ ଟରେ ବେଲବାରିଆ ଆମର ଗାଁ ନାଁଟା ହେଲା ବେଲବାରେ ଆଜ୍ଞା।
ବେଲବାରିଆ ହଉ ହଉ ଏମିତି ମୟୂରଭଞ୍ଜ ମୟୂରଭଞ୍ଜ ସେ ଲୋକ ତ ଆପଣଙ୍କ ଆଦିବାସୀ ଫ୍ୟାମିଲି ର ଆପଣ ଅନ୍ତର୍ଗତ ନା ଆଉ କୋଉ ଫ୍ୟାମିଲି?
ନା ଆମର ସେଠି ଆଦିବାସୀ ଫ୍ୟାମିଲି ବି ଅଛନ୍ତି, ଆଉ ହଉଛି ଓ ବି ସି ବି ଅଛ ଛନ୍ତି, ସବୁ ଟାଇପ୍ ର ଅଛନ୍ତି ସେଠି ମିଳାମିଶା ହେଇକି ଯେହେ ତୁ ରହୁଛୁ ଆମର ଏକ୍ଚୁଲରେ ଆମର ମୟୂରଭଞ୍ଜ ଡିଷ୍ଟ୍ରିକ୍ ଭିତରେ ଯାଉନି। ଯେହେତୁ ସେଟା ମୟୂରଭଞ୍ଜ ଆଉ ବାଲେଶ୍ୱର ବର୍ଡ଼ର ଭିତରେ ପଡ଼ୁଛି ତ ସେଟା କେବେ ବାଲେଶ୍ଵର ଯେହେତୁ ଆମ ଆମ ଘରଠୁ ବା-ବାଲେଶ୍ଵର ଆଠ କିଲୋମିଟର ଦୂର। ଆଉ ମୟୁରୁ ବାରିପଦା କହିଥିବ ଗଲେ ସତୁରି କିଲୋମିଟର ଦୂର ତ ନିହାତି ଆମେ ପାକ୍ ଆମେ ବାଲେଶ୍ୱର ହିଁ କହୁ କିନ୍ତୁ ଯେହେତୁ ବର୍ଡ଼ର କର ପରେ ଆମର ଗାଁଟା ଅଛି କିନ୍ତୁ ଆମର ସବୁ ଡକୁ୍ମେଣ୍ଟରେ ମୟୂରଭଞ୍ଜଟା ହିଁ ଲେଖାଯାଉଛି।
ହେଲା ବୋର୍ଡ଼ର ଭିତରେ ଅଛ ନା ସେଥିପାଇଁ ତମର ସେଟା ରହିବ।
ହଁ ଡକୁ ଡକୁୁମେଣ୍ଟରେ ରହୁଛି କିନ୍ତୁ ଆକ୍ଚୁଆଲରେ ଯଦି ଦେଖିବା ପାଇଁ ଗଲେ ଆମକୁ ପାଖ ହେବ ଆମଠୁ। ଆମ ଘର ପାଖରେ ହିଁ ବାଲେଶ୍ଵର ଆମର ପାଖଟା ହବ।
ଓ ବାଲେଶ୍ଵର ନାଇଁ।
ନିହାତି ନିହାତି।
ଓହୋ ଆଉ କଣ କୁହନ୍ତୁ ଖବର। ଆଉ ଆପଣଙ୍କ କଣ ପଢାପଢି ଚାଲିଛି?
ଏଇନା ତ ମୋର ମୁଁ ଏଇନା ପ୍ଲସ୍ ଥ୍ରୀ କରୁଛି। ଇକୋନୋମିକ୍ସ ଅନର୍ସ ନେଇକିନା ପ୍ଲସ୍ ଥ୍ରୀ କରୁଛି। ଆଜ୍ଞା ଆଉ ଆପଣ କଣ କରୁଚନ୍ତି ଏଇନା? ଆମର ଏଟା ହେଲା। ହଉଛି ଆମର ରେମଣା କଲେଜ ଜାଣିଥିବେ ତ ରେମଣାର ଗୋ ଗୋଟେ ଯଉ ହାଟ ଅଛି ସବୁଠୁ ଫେମସ୍ ବାଲେଶ୍ଵର ଭିତରେ।
ହୁଁ ହୁଁ।
ହଁ ଏଟା ରେମୁଣା ଗମେଣ୍ଟ କଲେଜ ଯୋଉଟା ସେଇ କଲେଜରେ ମୁଁ କରୁଛି ପ୍ ଥ୍ରୀ ଏଇନା ଇୋକୋନୋମିକ୍ସ ଅନର୍ସ ନେଇକିନା ଆଉ ଆପଣ କଣ କରୁଛନ୍ତି। ତି ଆଉ କେଉଁ କଲେଜରେ କଣ ପଢ଼ାପଢ଼ି କରୁଛନ୍ତି ଆଜ୍ଞା।
ପଢାପଢି ତ ମୁଁ ଛାଡିଦେଲିଣି ଏବେ ମୁ ବେପାର କରୁଛି ଚାଉଳ ବେପାର କରୁଛି। ପଢାପଢି ତ ମୁଁ ଛାଡିଦେଲିଣି ବିଜନେସରେ ଅଛି ଆଉ।
ଚାଉଳ ବେପାରରେ କେତେ କଣ ପଇସା ଲାଭ କ୍ଷତି ହେଉଛି ନା ବହୁତ କ୍ଷତି କରିସାରିଲେଣି।
ଚାଲିଛି ଲାଭ କ୍ଷତି ମଝିରେ ମଝିରେ ଚାଲିଛି ଆଉ କେତେବେଳେ ଲାଭ ହଉଛି କେତେବେଳେ କ୍ଷତି ହଉଛି। ଓଭରାଲ୍ ଭଲା ଚାଲିଛି।
ଆଚ୍ଛା। ପଢ଼ାପଢ଼ି ପଢ଼ାପଢ଼ି ତ ଆପଣ ଛାଡ଼ି ଦେଇଛନ୍ତି ବୋଲି କହୁଛନ୍ତି କିନ୍ତୁ ଆପଣ କେତେ ଯାଏଁ ପଢ଼ିଛନ୍ତି ଟିକିଏ କହିଲେ? ମୁଁ ଗୋଟେ ବଢିଆ ଆପଣଙ୍କୁ କିଛି କହିଥାନ୍ତି ଯଉଥିରେ ଆପଣଙ୍କୁ ଚାକିରିରେ ଟିକେ ସହଯୋଗ ମିଳିଥାନ୍ତା।
ମୁଁ ତ ବି ବିି ଏ କରିସାରିଛି।
ବିିବିଏ କରି ସାରିଛନ୍ତି ଇଏ ତ ବହୁତ ବଢିଆ ସଉଯୋଗ ଆପଣଙ୍କ ପାଇଁ। ନିହାତି ଆପଣଙ୍କର ଯେହେତୁ ମୁଁ ଆପଣଙ୍କୁ ଦେଖିଥିଲି ବହୁତ ପୂର୍ବେ। ସିଏ ତୁମେ ତ ବହୁତ ହାଇଟ୍ ଅଛି ତମର ଆଉ ତମେ ସ୍ୱାସ୍ଥ୍ୟ ବି ବହୁତ ବଢ଼ିଆ ରଖ ରଖିଛ ତମେ ତ
ହଁ ହଁ ହଁ।
ପାଇଁକି କାହିଁକି ପ୍ରସ୍ତୁତ ନହବ।
ନାଇ ନାଇ ଆମର କଣ ପାଇଁ କହିଲେ ଆମର ସବୁ ବିଲଙ୍ଗ କରେ ତ ଆମର ସହରେ ସମ ବେପାର ବାଣିଜ୍ୟ ଆମର ନିଜର ଚାଉଳ ଫ୍ୟାକ୍ଟ୍ରି ଅଛି ସବୁ ଅଛି କିଛି ଅସୁବିଧା ନାହିଁ। ତ ଚାକରି ନ ହେଲେ ଚାଉଳ ଫ୍ୟାକ୍ଟ୍ରି ଦେ କାମ କରିବା ଟା।
ଆଚ୍ଛା ଆଚ୍ଛା ଫିରବି। ହଁ ନିହାତି ଭାବରେ ଯେହେତୁ ଆପଣ ବିଜନେସମ୍ୟାନ୍ ଫ୍ୟାମିଲିରୁ ବିଲଙ୍ଗ କରୁଛନ୍ତି। ତ ଆପଣଙ୍କୁ ବି ନିହାତି ବିଜନେସ ହି କରିବାକୁ ପଡିବ। କିନ୍ତୁ ଯେହେତୁ ଆପଣ କହିଲେ ବିଇ ଡ଼ି ନା ବିକମ୍ ଆପଣ କମ୍ପ୍ଲିଟ୍ କରିଛନ୍ତି। ତ ନିହାତି ଭାବରେ ଜଣଙ୍କ ମନରେ ପ୍ରଶ୍ନ ଆସୁଥିବ କି ଏ ଛୁଆଟି ଏତିକ ପାଠ ପଢ଼ି ସାରିଲା ପରେ ବି କାହିଁକି ତାଙ୍କ ଘରର ବିଜନେସକୁ ପ୍ରେ ସ ସହଯୋଗ କରୁଛି ନିହାତି କିଛି ଚାକିରି ଚାହିଁଥିଲେ ବି ତ ସେ କରିପାରିଥାନ୍ତା।
ଚାକିରି ପାଠ ପଢିବା ପାଇଁ ପଢେଇବା କଥା ଏଜୁକସନ ମାନେ ଏଜୁକସନ ପାଇଁ ପଢିବା କଥା ଟିକେ ମାଇଣ୍ଡ ଡେଭଲପ ପାଠ ପଢାପଢ଼ି ଗଲେ ଟିକେ ମାଇଣ୍ଡଟା ଡେଭଲପ୍ ହୁଏ। ସେ ଆଗକୁ ଯାଏ ମାନେ ମାଇଣ୍ଡ ର ସେଥିପାଇଁ ପଢିବା କଥା। ଚାକିରି ନ ମିଳିଲେ ବିଜନେସ କର କଣ ଖରାପ କିଛି ଖରାପ ନାହିଁ। ବିଜିନେସ ବି ଗୋଟେ ଭଲ ଜିନିଷ।
ନିହାତି ଭାବରେ ନିହାତି ଭାବରେ ମୋତେ ବି ମୁଁ ବି ଦେଖିବା ମୁଁ ବି ଭାବିଛି ଗୋଟେ ବିଜନେସ୍ କରିବି କପଡ଼ାର ବ୍ୟବସାୟ କରିଲେ କେମିତି କଣ ହବ ବନ୍ଧୁ ଟିକ କେ ମୋତେ ଆଇଡ଼ିଆ ଦେଇପାରିବେ କି?
କପଡାରା ରେ ତ ବହୁତ ଲାଭ କପଡା ଟେକ୍ସଟାଇଲ ଆମର ବହୁତ ପଇସା ଆପଣ ଯଦି ଭଲ ଜାଗାରେ ଭୁବନେଶ୍ଵର ବାଲେଶ୍ଵର ଏ ଟାଉନରେ ଦୋକାନ ପକେଇବେ ଟିକେ ପ୍ରଥମରୁ ଟିକେ କମ ରେଟରେ ମାର୍ଜିିନରେ ବିକି ଵିକି ବିକିବେ ତାହେଲେ ଆପଣ ବହୁତ ଲୋକଙ୍କୁ ଆଟ୍ରାକ୍ଟ କରିକି ଲୋକଙ୍କୁ ଆକର୍ଷିତ କରିକି ଆପଣଙ୍କ ବେପାର ବହୁତ ଆଗକୁ ପଳେଇବ କି ଭଲ କପଡା ଭେରାଇଟି ରଖିବେ ତାହେଲେ କପଡା ଦୋକାନ ଆଉ ବହୁତ ଧନୀ ଲୋକ ଅଛନ୍ତି କପଡା ବିକି ବିକି
ନିହାତି ନିହାତି ମୁଁ ବି ସେଇଆ ହିଁ ଭାବୁଛି କିନ୍ତୁ ଭୁବନେଶ୍ୱର ତ ମୁଁ କରିପାରିବିନି କାହିଁକିନା ଏଠି ତ ମୁଁ ପଢ଼ାପଢ଼ି ପାଇଁ ଯାହା ଟିକିଏ ଆସିଛି ଯେହେତୁ ମୁଁ ବାଲେଶ୍ୱରର ସେଇଠି ଗୋଟେ ଭଲ ଜାଗାରେ ଗୋଟେ ଦେଖିକିନା ଦୋକାନ ଭଡ଼ାରେ ନେଇକି ସେଇଠି ଗୋଟେ ଛୋଟ ଦୋକାନ ଟିିଏ ଆଗେ ଷ୍ଟାର୍ଟ କରିବି। ଯେହେତୁ ଆପଣ ମତେ କହିଲେ ଯେ ଆଗେ କମ୍ ମାର୍ଜିନ୍ ରଖିକିନା ବିକିବା ପାଇଁ ପଡ଼ିବ ଯେହେତୁ କଷ୍ଟମର୍ ଫାଷ୍ଟ ଆସିବାକୁ ପଡ଼ିବ କଷ୍ଟମର ବାନ୍ଧିଗଲା ପରେ ଥରେ ତାପରେ ମୁଁ ମୋ ଉଁ ପ୍ରଫିଟ୍ କଥା ଭାବିବି।
ହଁ ସେଇଟା ହିଁ ଇମ୍ପୋର୍ଟାଣ୍ଟ ନା ଆପଣ କଷ୍ଟମର ଆଣିଦେଲେ। ଆପଣ ଆଉ କିଛି ଅସୁବିଧା ନାହିଁ ବିଜନେସ ରେ ମନ୍ ହଉଛି କଷ୍ଟମର କୁ ଆପଣ ଆଡକୁ ଆକର୍ଷିତ କରିବା। ଆଉ ଯଦି ଆପଣ ଯୋଉ କଷ୍ଟମରଙ୍କ ସହିତ ଭଲ ବ୍ୟବହାର କରିବେନି ସେ କଷ୍ଟମର ଆଉ ଦ୍ୱିତୀୟ ଥର ଆସିବନି।
ହୁଁ
ଆସିବାକୁ ଚେଷ୍ଟା ବି କରିବନି କଣ ସେ ଲୋକ ତ ଭଲ ନାହିଁ ତାଠୁ କଣ ଦେବା
ନିହାତି ବେପାର ମାନେ ହିଁ ତ ସେଇଆ ବେପାରୀ ବେପାରୀମାନଙ୍କର କାମ ହିଁ ସେଇଆ ଯଦି ତାଙ୍କ ପାଇଁ ହେଲା ହଉଛି ଗରାଖ ହେଲେ ତାଙ୍କ ପାଇଁ ଭଗବାନ ଆଉ ଯଦି ସେ ଭଗବାନଙ୍କ ସହିତ ହିଁ ଏ ଯେମିତିକା ବିହେଭ୍ କରନ୍ତି ସେମିତି ଯଦି ତାଙ୍କ ଗ୍ରାହକଙ୍କ ସହିତ ଯଦି କଥା ନହେଲେ କି ତାଙ୍କୁ ଯଦି ଅପଶବ୍ଦ କରିକିନା ଗାଳି ଗୋଳଜ କରିଲେ ତାହେଲେ ସି କେମିତି ସେ ଲୋକାନୀଙ୍କ ପାଖକୁ ଆଉ ଥରେ ସେ କେଣ୍ଡ ଟାଇମ ଯିବେ କିଛି ଜିନିଷ କିଣିବା ପାଇଁ
ହୁଁ ହୁଁ ବୁଝିଲି କଥା ନା ଏମିତି ଆଉ କଣ ବିଜନେସ ତ ଜିନିଷ ଏଇଟା
ଆଚ୍ଛା ଆଚ୍ଛା ଆଉ ଆଉ ତମ ଘରେ କଣ କେମିତି ଅଛନ୍ତି ସମସ୍ତେ ଭଲ ଦେହପା ଭଲ ଅଛି?
ସମସ୍ତେ ଭଲ ଅଛନ୍ତି ସମସ୍ତଙ୍କ ଜଗାଙ୍କ କୃପାରୁ ସମସ୍ତେ ଭଲ ଅଛନ୍ତି ସବୁ ବଢିଆ ଚାଲିଛି କିଛି ଅସୁବିଧା ନୁହୁଁ।
ଆଚ୍ଛା ଏଇ ଯେଉଁ ଆସୁଛି ଆଗକୁ ଜଗନ୍ନାଥଙ୍କ ଯେଉଁ ରଥ ଟଣା ଯେଉଁ ଟଣା ହୁଏନି। ବାହୁଡ଼ା ଆସୁଛି ତ ଭାବୁ ଥିଲି ବାହୁଡ଼ାରେ ଦିନେ ପୁରୀ ଯାଇଥାନ୍ତୁ ଦୁଇ ଜଣ ମିଶିକି ପୁରୀରେ ଯାଇକି ଜାଗା ଦର୍ଶନ କରିକି ଆସିଥାନ୍ତୁ।
ଦେଖିଆ ଏଇ ମତେ ଭିଡ ଭାଡରେ ଯିବାକୁ ଇଚ୍ଛା ନୁହଁ। ମତେ ମୁଁ ସବୁ ବେଳେ ଯୋଉ ଟାଇମ ରେ ଟିକେ ଫାଙ୍କା ଥାଏ ସେଇ ଟାଇମ ରେ ଜଗା ଦର୍ଶନ କରିଥାଏ। ଏଇ ଭିଡ଼ ରେ ମୋତେ ଇଚ୍ଛା ନୁହଁ ଯିବା ପାଇଁ। ବହୁତ ହିଁ ଏତେ ରିକ୍ସ ରେ କିଏ ଯାଉଛି ଭାଇ।
ନିହାତି ନିହାତି ମୁଁ ବି ସେଇ କଥାଟି ହିଁ କହୁଥାନ୍ତି ଏଇନା। ମୋ ପାଟି
ଏତେ ବୁଲିବାକୁ ପଡ଼ିବ। ବହୁତ ଭିତ ଗୋଟେ ଜାଗାରେ ଗାଡି ରହିବ, ଗୋଟେ ଜାଗାରେ ଚାଲିକି ଯିବ, ଗୋଟେ ଜାଗାରେ ଚପଲ ରଖିବ ଇଏ ଶହେ ଧନ୍ଦା କିଏ ଶହେ ଧନ୍ଦା ପଶୁଛି ସେଥିପାଇଁ
ନିହାତି ଭାବରେ ନିହାତି ଭାବରେ ଆପଣ ଯେଉଁଟା କହିଲେ ସଠିକ୍ ଜିନିଷ ଟେ କହିଲେ ଯେ, କିନ୍ତୁ ମୁଁ କହିବା ଅନୁସାରେ ଯେଉଁଦିନ ରଥଟି ଟଣା ହେବ ସେଇଦିନ ଆମେ ଯିବୁନି କି ଯୋଉ ଦିନ ବାହୁଡା଼ ଅଛି ସେଇଦିନ ଆମେ ଯିବୁନି। ସେଇ ଯୋଉ ପାଞ୍ଚ ସାତ ଦିନ ଯଉ ରୁହନ୍ତିନି ଠାକୁ ଜଗା କାଳିଆ, ସୁଭଦ୍ରା ସବୁ ଜଉଠି ମାଉସୀ ବାଡ଼ିରେ ରୁହନ୍ତି ଯେଉଁଠି। ସେଇ ମଧାମଝିରେ ଗୋଟେ ଦିନ ବାଛିକି ଯାଇଥିଲେ ଆରାମସେ ଆମେ ଜଗା ଦର୍ଶନ କରିକି ଟିକେ ଶାନ୍ତିରୁ ଆସିଥାନ୍ତେ।
ହଁ ଆପଣଙ୍କୁ ଲାଗେ ମାଉସୀ ମନ୍ଦିରରେ ବି ପ୍ରବଳ ଭିଡ଼ ଥାଏ। ଗତ ବର୍ଷ ଆମେ ଯାଇଥିଲୁ ମହାସନା ମନ୍ଦିର ପ୍ରବଳ ଭିଡ ଥିଲା ବୁଝିଲେ। ଦର୍ଶନ ବହୁତ ବହୁତ ଭିଡ଼ ପୋଲିସ ବହୁତ ଚାଲିବାକୁ ପଡ଼େ ଲା ଆମକୁ ଲାଗେ ଖାଲି ଭିଡ଼ ନଥାଏ।
ତାହେଲେ ଗୋଟେ କାମ କରିବା। ତୁମେ ବ ଯଦି ଆମେ ପୁରୀ ନ ଯାଇ ପାରୁଛେ ଆମ ବାଲେଶ୍ଵରରେ ବି ଗୋଟେ ଅଛି ଦ୍ୱତୀୟ ପୁରୀ ବୋଲି ଆପଣ ଶୁଣିଥିବେ ଇମାମୀ ମନ୍ଦିର ଯେଉଁଟା ଦ୍ୱତୀୟ ପୁରୀ ବୋଲି କୁହନ୍ତି। ଓଡ଼ିଶା ଭିତରେ ଫାଷ୍ଟ ପୁରୀ ତ ଆମର ପୁରୀରେ ଅଛି। କିନ୍ତୁ ବାଲେଶ୍ୱର ଦ୍ଵିତୀୟ ପୁରୀ ବୋଲି ଅଛି ଆପଣ ଶୁଣିଛନ୍ତି କି?
ନାଁ ମୁଁ ଜାଣିନି।
ତ ସେଇ ଦ୍ଵିତୀୟ ପୁରୀ କି ଗଲେ କେମିତି ହବ? ସେଠି ତ ଏତେ ଭିଡ଼ ଭାଡ଼ ହବନି। ଯେହେତୁ ପୁରୀରେ ତ ବହୁତ ଅମବ ମାତ୍ରାରେ ଲୋକ ସବୁ ଆସିଥିବେ, ଶ୍ରଦ୍ଧାଳୁ ସବୁ ଆସିଥିବେ। କିନ୍ତୁ ବାଲେଶ୍ୱର ବହୁତ କମ୍ ଲୋକ ଯେହେତୁ ତମେ ବି ଜା ଜାଣିନ ଏ ବିଷୟରେ। ତ ତମେ ବି ଜାଣି ପାରିନଥିବ ତ ସେଠି ଭିଡ଼ ତ କମ ହବ। ଆରେ ଆରାମ ସେ ଯାଇକିନା ସେଠି ବି ଠାକୁରଙ୍କୁ ଦର୍ଶନ କରିକ ଆସି ପାରିବୁ।
ଓଃ ହଉ। ମୁଁ ଆଉ କିଛି ସମୟ ପରେ ଆଉ ଥରେ କାଲି ଆଡ଼ ତମକୁ ଫୋନ କରୁଛି। ମୋର ଟିକେ ଏବେ ଅର୍ଜେଣ୍ଟ କଷ୍ଟମର
ନିହାତି ନିହାତି ଗରାଖ ତ ଭଗବାନ ଆପଣଙ୍କ ପାଇଁ। ନିହାତି ନିହାତି ଆପଣ ଫାଙ୍କା ହେଇକି ମୋତେ କଲ୍ କରନ୍ତୁ।
ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ ଜୟ ଜଗନ୍ନାଥ।